ହ୍ୟାଲୋ ହଁ ମୋ ଭଏସ ଶୁଭୁଛି?
ହଁ ହଁ ଶୁଭୁଛି।
ଓହୋ ସେତେବେଳେ ଆମ କଥା ଟା ପୁରା ଅଧା ରହି ହେଇଯାଇଥିଲେ ତ
ହଁ।
ଅହୋ ମୁଁ ଟିକେ ଆମର ଟିକେ ମୁଁ ଟିକେ ପଳେଇଲି ଆମର ଘର ଖାଇବା ପିଇବାକୁ ଦବାକୁ ପଳେଇଲି। ଆମର ଟିକେ ବଡ଼ ଫ୍ୟାମିଲି।
ଓହଁ ହଁ ଆ ନାଇଁ କିଛି ନାଇଁ ମୋର ବି ତ ଖାଇବାକୁ ଯିବାରଥିଲା।
ଓହୋ ମୁଁ ସେଥିଲାଗି ଏଇନେ ଫାଙ୍କା ଟିକେ ହେଲି ତ
ଅହ।
ହୁଁ। ମୁଁ କହିଲି ବସିଥିଲି ଏଇଠି ମୁଁ କି ଟିକେ କଥା ହେଇଯିବା ଏଇ ଟାଇମ ଟା କଥା ହେଲେ ମତେ ଟିକେ ଭଲ ଲାଗେ ଶୋଇଆକୁ ଭଲ ଲାଗେନି।
ହଁ।
ହଁ ଏଇ ଟାଇମ ରେ ହି ତ କଥା ହବା ମୁଁ ବି ଖାଇ ପିକା ବାହାରୁ ପଳେଇ ଆସିଲି ସାଙ୍ଗମାନଙ୍କ ସହିତ।
ଅହୋ ଆଉ କଣ ଖାଇଥିଲେ ବା କଣ ଖାଇବାକୁ ଗଲେ କଣ ଖାଇଲେ ଖାଇବା ଟା ଭଲ ଥିଲା କି ନାଇଁ?
ଆମେ ଏଇଠି ପାଖରେ ଗୋଟେ ନୂଆ ଆମର ଖୋଲିଚି ସେଇଠିକି ଯାଇଥିଲୁ ଖାଇବା ପାଇଁ ମୁଁ କହିଲି ଦେଖିବା ନୂଆ ଟ୍ରାଏ କରିବା କେମିତି ଲାଗୁ
ହଁ।
ଆ ନୂଆ ଦେଖିକି ପଳେଇଲୁ ରେଟ ଏତେ ଯେ ସେଠି ଗୋ ଗୋେ ନାନ୍ କୁ ନଉଛନ୍ତି ଶହେ ଟଙ୍କା ଅଲଗା ଗଟେ ସବୁ ପଚାଶ ଟଙ୍କା ସେଇଠି ଶହେ ଟଙ୍କା ନଉଛନ୍ତି ଆମେ ଯାଇ ଇଚୁ ଆଉ କଣ ନ ଖାଇକି ଫେରି ଆସିବୁ।
ସେଟା ନାନ୍ ଦେହରେ ଆଉ କଣ ଭରି ଦେଇଥିବେ ନାନ୍ ଧରେ ଯଦି ସେ ଏ ପନିର
ହେଁ ହେଁ ହେଁ ନାଇଁ ନାଇଁ ସେ ସାଧା ନାନ୍ ହନ୍ ନା। ସାଧା ନୁହଁ ସେ ଗାର୍ଲିକ ବ ବଟର ନାନ୍ ଖାଇଲୁ ସିଏ ନେଲା ଶହେ ଟଙ୍କା ଶହେ ଟଙ୍କା ତାକୁ ଦେଖି କି ତ ମୋ ଜୀବନ ଛାଡିବା ଗଲା ଇଏ କଣ ଶହେ ଟଙ୍କା ଗୋଟାକୁ। ତାପରେ ଚିକେନ ଆପଣଙ୍କୁ କହିଥିଲି ଚିକେନିକ ସିକସ୍ଟି ଫାଇଭ୍ ଗୋଟେ ଅର୍ଡର କରିଦେଲୁ। ଚିକେନ କଷା ଗୋଟେ ଅର୍ଡର କରିଦେଲେ ମୋ ସାଙ୍ଗମାନେ। ଦି ମାନେ ଆମେ ତିନି ଜଣ ଯାଇଥିଲୁ ଟୋଟାଲ।
ହଁ।
ମୁଁ ମୋର ଏଇଠୁ ଆମ ଘରୁ ଯାଇଥିଲି ମୁଁ ଘରୁ ଏଇଠୁ ପାଖ ସେମାନେ ଟିକେ ଦୁରିଆ ଦୁରିଆ ତାଙ୍କର ହବ ସେମାନେ ଆସିଥିଲେ। ଆମେ ସବୁ ସାଙ୍ଗମାନେ ତ ବସିଲୁ ଖାଇବୁ ତ ମାନେ ସାଙ୍ଗମାନେ ବହୁତ ଦିନ ପରେ ଏକାଠି ଦେଖା ହେଇଛୁ ଆମେ ତିନି ଜଣ ଖାଇଲୁ ଯେ ଖାଇଲୁ ଯେ ସେ ପୁରା ଏକାଥରେ ମୋ ପେଟ ଫାଟିଯିବ ଭଳିଆ ଲାଗୁଛି। ହେଁ ହେଁ ହେଁ ପୁରା ଏକାଥରେ ବହୁତ ଖାଇ ଦେଇଛି ମୋର କଣ ପେଟ ମତେ ଆଜିଇଁହିଁ ଇଁ ନ ହଉ ନ ହଉ। ନ ହଉ ସେ ଆଗ ଭଳିଆ ଅବସ୍ଥା। ଚୁଙ୍ଗୁଡି ଅବସ୍ଥା ଟା ନ ହଉ ଚୁଙ୍ଗୁଡି ଖାଇ ତ ସେଦିନ ଘୁଙ୍ଗୁଡି ହେଇଯାଇଥିଲା। ଆଜି ନ ହଉ। ତାପରେ ଆମେ ପିଇଲୁ କୋଲଡ କଫି। ଆଉ କୋଲଡ କଫି ଆମେ ଟିକେ ପରେ ପିଇଲୁ ମାନେ ଖାଇ ପିଇ ସାରିଲୁ ଟିକେ ଫଟୋ ସେଠି ସବୁ ଉଠେଇଲୁ।
ଓହୋ ଏମିତି ତାହେଲେ ହଁ।
ତ ଫଟୋ ଉଠେଇଲୁ।
ତ ଆଗେ ଖାଇବା ନ ହଉ ଫଟୋଟା କିନ୍ତୁ ଆଗ
ହଁ ଫଟୋ ଟା ଗୋଟେ ଆଉ ଏତେ ଟଙ୍କା ଦେଇକି ଗୋଟେ ଯାଉଛୁ ଖାଇବୁ ତୋ ଫ ଫଟୋଟା ତ ନିହାତି ଦରକାର ନା ଆମେ ଯାଇଥିଲୁ।
ଏବେ ଆଉ ପେଟ ପୂଜା ହଉନି ଫଟ ପୂଜା ହଉଛି।
ହଁ କି ଆମେ ଯାଇଥିଲୁ ସେଇଟା ବି ତ ଗୋଟେ ପ୍ରୁଭ ରହିବ ନା।
ମୁଁ ତ ଆଗେ ଯୁଆଡେ ଯାଇ ମୋର ଯେମିତିଆ ବଙ୍କା ଟଙ୍କା ଯେମିତିଆ ଫଟ ଉ ଉଠେଇ ଆସୁ କି ନ ଆସୁ ବାକି ଉଠେବାର ଭାରି ଇଛା ଥାଏ ବେଲି ଦି ଚାରଟା ଉଠେଇ ଦେଲେ ହେବ। ବଢିଆ ଲାଗେ ଆଉ ତାପରେ ତ ଖାଲି ସେ ଫଟୋକୁ ମୋର ଯୋଉ
ଅ।
ବଦନିଆ ମୁହଁ ଟାକୁ ତାକୁ ତ ଯେତେବେଳେ କେହି ନଥେବେ ଲୁ ଲୁଚି ଲୁଚି ଖାଲି ଦେଖୁଥିବି ଦେଖୁଥିବି ମୁହଁ ଟାକୁ ନିଜେ ନିଜେ ହସୁଥିବି। ହ। ଆଉ ସେଇ ନିଜେ ନିଜେ ଏକଲା ଏକଲା ମୁହଁକୁ ଦେଖି ଯେତେ ହସେଇ। ଏମିତିଆ ହେଇଥିଲେ ଆଉ ଟିକେ ଭଲ ହେଇଥାନ୍ତା ମୁଁ କାହିଁ ଏମ ଇନ୍ତିଆ ହେଲି ଆଉ ଟିକେ ସୁନ୍ଦରୀ ହେଇନଥାନ୍ତି ସେମିତିଆ ଭାବିବି ବା।
ନାଇଁ ସେମିତିଆ ନିଜେ ମାନେ ଦେଖନ୍ତୁ ସମସ୍ତେ ସୁନ୍ଦର ନି ନିଜ ହିସାବ ରେ ନିଜ ୱେ ରେ ସମସ୍ତେ ସୁନ୍ଦର।
ଆ ସେଇଟା ସିନା ଯିଏ ସମସ୍ତେ ମୁଁ ଯାହା ଆଗରେ କହିବି ମୋ କଥାଟା ସେଏ କଣ ଆଉ ମତେ କହିବ ତୁ ଅସୁନ୍ଦରିଟା ସେମିତି ହେଇ ରହିଥା ମତେ ଆଉ ସୁନ୍ଦର କହିବନି। ହିଁ ହିଁ ଇଁ
ନାଇଁ ହେମିତ କା ଭାବୁଛନ୍ତି?
ହୁଁ।
ଆଉ ତାପରେ ଶୁଣୁନାହାନ୍ତି ଆମେ ଗୋଟେ ହେଁ ହେଁ ନାଇଁ ମୁହଁ ଚେହେରା ଦେଖିକି କାଇଁ ହସିବେ।
ଆଉ ଶୁଣୁନାହାଁନ୍ତି ଆମେ ସେଠି ଗୋଟେ ମସାଲା କୋଲଡ୍ରିଙ୍କ ଗୋଟେ ବୋଲି ଅଛି ପିଇଲୁ। ଆମେ ଭାବିଲୁ ଏତେ ତ ଖାଇ ଦେଇଚୁ ହଜମ ଟିକେ ହବ ବୋଲିକି ପିଇଦଲୁ ଅ ଆମେ ଅ ହେମିତିରେ ଆମେ ଅର୍ଡର କରିଦେଲୁ ଆମେ ଭାବିଲୁ ହଁ ସେଇ ଶହେ ଟଙ୍କା ତ ହେଇଥିବ ଆଉ।
ହଁ ଏଁ ହେଁ ହେଁ ଏଇଟା ଶହେ ପା ର ଆଉ। ହେଁ ହେଁ।
ସେ ନେଇଛି ଦୁଇଶହ ଟଙ୍କା ମାନେ ଡବଲ ରେଟ। ନୂଆ ନୂଆ ଖୋଲିଛନ୍ତି ତ ଟିକେ ରେଟ୍ କମେଇକି ଦବା କଥା ସେଏଁ ଏତେ ରେଟ୍
ନାହାନ୍ତି ଆଉ।
ସେ ଏତେ ରେଟ୍ କରିଦେଇଚନ୍ତି।
ଆଉ ନୂଆ ନୂଆ ରେଟ୍ ଟା ସେମିତି ରହିଛି ଜାଣିପାରୁନାହାନ୍ତି ଆଉ ସେ ପଇସା ଫେରଇ ଦେବେ ଯେ ରିଟର୍ନ କରିବେ ।
ହଁ ହଁ ରିଫଣ୍ଡ ତ କରିବେନି ସେମାନେ।
କରିବେ ମୁଁ
ଏତେ ପଇସା ଖର୍ଚ୍ଚ ହେଇଗଲା। ଖାଇବା ଭଲ ଥିଲା ମାନେ ଖାଇବା ଖରାପ ନଥିଲା। କିନ୍ତୁ ରେଟ୍ ଟା ଦେଖିକି ଖାଇବା ଟା ଭିତରକୁ ହଜମ ହୋଉନି।
ଅଉ ସେ ମୁଁ ତାଙ୍କ କହିବି ସେ ପଇସା ଫେରସ୍ତ କରିବେ।
କହିବେ କହିବେ ଆପଣଙ୍କ କଥା ତ ସିଓର ଶୁଣିବେ ସେମାନେ।
କଥାଟା ସେ ଶୁଣିବ ମୋ କଥା ସମସ୍ତେ ଚିଙ୍ଗୁଡି କଙ୍କଡ଼ା ଯେହେତୁ ଶୁଣୁଚନ୍ତି। ସିଏ ଯିବେ କୁଆଡେ ଆଉ ସିଏ ବି ଶୁଣିବେ।
ଆଉ ଆପଣ କଣ ଖାଇଲେ ଆଜି?
ମୁଁ ଆଜି କଣ ପଖାଳ ଖାଇଛି ଭଜା ଖାଇଛି।
ଶୁଦ୍ଧ ଦେଶୀ ଓଡିଆ ଖାଇବା।
ପଖାଳ, ଭଜା, ବଡ଼ିଚୁରା।
ହଁ ସେୟା କହିଲି ପା ଶୁଦ୍ଧ ଦେଶୀ ଓଡିଆ ଖାଇବା।
ହଁ, ହଁ ମୋର ସବୁବେଳେ ଦେଶୀ ଖାଇବା ଟା ଖାଇବୁ। ମୁଁ ଆମ ଓଡିଆ ପରମ୍ପରାକୁୁ ପୁରା ବଜାୟ ରଖିଛି ଆଉ। କିଏ ରଖନ୍ତୁ ନ ରଖନ୍ତୁ ମୁଁ ଲୁଚି ଲାଚିକି ତାକୁ ରଖିଛି ଧରିକିରି ଗଣ୍ ଠି ପକେଇ ଜାବୁଡି ଜୁବୁଡି ଧରିଛି। ଉଁ, ହୁଁ।
ଆଉ ଆପଣ ତ ଭେ- ନନ ଭେଜ ଖାଆନ୍ତିନି ଆଉ ଆପଣ ଭେ ଜ ଉପରେ ଯାହା ଖାଇଥିବେ।
ମୁଁ ତ ସେଇ ଭେଜ ଖାଇକିରି ଯୋଉ ଭଳିଆ ମୋଟା ହେଇଗଲିଣି ଆଉ ନନଭେଜ ଖାଇଲେ ଆଉ ମୋତେ କେହି ସମ୍ଭାଳି ପାରିବେନି।
ଏକାଥରେ ଆସିବ ଆମର ଟ୍ରାକ୍ଟର୍ ଆପଣଙ୍କୁ
ହଁ ଟ୍ରାକ୍ଟର୍ ଟ୍ରାକ୍ଟର୍ କୁ ଟିକେ ମନା କରିବି ସେ ମୋତେ ଉଠେଇବାକୁ ଆସିବନି।
ଉଁ ହୁଁ ହୁଁ।
ଯୋଉଟା ସେ ସାଉଣ୍ଡ କମ ହୋଉଥବ ସେଇ ଗାଡି କହିବି ଟିକେ ଆସିବ।
ମୁଁ ତ ଖାଇ ଖାଇ ଖାଇ ଖାଇ ବି ମୋଟା ହେଇପାରୁନି।
ଅଧିକ ପରା ଲୋଭ କରୁଚ, କମ ଟା ଖାଇବ। ଖାଇସାରିଲା ପରେ ସେ ଯୋଉ ଓଭର୍ ଖାଇବା ଟା ପରେ ଯୋଉ ଦୋଡା ଯା ଦୋଡି। ସେଇଟା ଲାଗି ପରା ବେଶୀ ଶୁଖି ଯାଉଛ।
ନାଇଁ ମୋ ମୁଁ ଦୌଡା ଦୌଡି କର ଆଜି ହବନି ଦୌଡା ଦୌଡି ଲାଗୁନି ଖାଲି ପେଟ ଟା ଟିକେ ଫୁଲ୍ ଅଛି ତ ଏ ଖାଲି କେଞ୍ଚୁଚି ଆଉ ଭିତରୁ।
ହଁ ସେଟା କେଞ୍ଚିକିରି ସେ ତ ଏଇନା ଆଉ ପାଚିଲା ଟାଇମ୍ ଟା। ତ ଆମ୍ବ ଯେମିତି ଏଇନେ ଯେମିତି ପାଚୁଚି। ସବୁ ଜିନିଷ ଏଇନେ ସବୁ ଫଳ ପାଚିଲା ଟାଇମ୍ ରେ ତୋମ ପେଟରୁ ସେମିତି କଣ ଗୋଟା କେଞ୍ଚୁଚି ମାନେ ଖସିବ ଆଉ। ଓ ହୁଁ, ହୁଁ। ଆଉ କଣ କହ? ମୁଁ ସେମିତି କଣ ଟିକେ କହିକାଇ ଦିଏ ମୋ କଥା ଟାକୁ ମାଇଣ୍ଡ କରିବନି।
ନାଇଁ ଆପଣଙ୍କ କଥା ଟା ଭାରି ମଜା ଲାଗୁଛି ବଢିଆ ଲାଗୁଛି ଶୁଣିକି। ଆ, ଆମ୍ବ କଥା କହିଲେ ଯେ ମୁଁ ତ ଡେଲି ଆମ୍ବ ଖାଏ ଜାଣିଚନ୍ତି ମୁଁ ଖାଇବି ମାନେ ଆମ୍ବ ଦରକାର। ରାତିରେ ଖାଇ ପିଲା ବେଳେ ଆମ୍ବ ଦରକାର। ସଖାଳେ ଖାଇଲା ବେଳେ ଆମ୍ବ ଦରକାର। ମୁଁ ତ ଚବିଶ ଘଣ୍ଟା ଆମ୍ବ ଖାଉଥିବି ସେ ମୁହ ଆମ୍ବ ଖାଇଲେ ନା ମୁହଁରେ ସେ ଯୋଉ ଉଠିଯାଏ ଏମିତି କୁହନ୍ତି ବ୍ରଣ ସବୁ ଏମିତି ହେଇଯାଏ।
ହଁ ସେ ବ୍ରଣ ଉଠିଲେ ତ ଗୋଟେ ମାସରେ ଭଲ ହେଇଯିବ ଆମ୍ବ ଟା କଣ ସବୁ ସିଜିିନ୍ ରେ ମିଳୁଚି, ଖାଅ ଯେତେ ଖାଇଆ କଥା।
ମୁଁ ବି ସେଇଆ କହୁଚି ବ୍ରଣ ହେଲେ ହଉ ମୁହଁରେ କଣ ହିଁ ହେଇଯିବ, ବ୍ରଣ କ ତ ଆମେ କିଛି ତ କରିଦବା।
ଏଟା ବି ବହୁତ୍ ଆମ୍ବ ଗଛ ମୁଁ ଏତେ ଆମ୍ବ ଖାଉଚି ଆମ ଟେ ଆମ୍ବ ମୁଁ ଆଉ ଭାତ ପୁରା କମ୍ ଖାଇକିରି ଆମ୍ବ ଖାଉଚି। ଯୁଆଡୁ ଜାଉଣୁ ତ ଯୋଉ ପଟୁଆ ହେଲେ ରହିଯାଉ।
ହଁ ଠିକ୍ କଥା କହିଲେ ଆଜି ଆମ୍ବ୍ ମ୍ବଟା ଖାଇନି ବୋଧେ ସେଇଥିପାଇଁ ପେଟଟା ଏମିତି ଲାଗୁଚି ଆଉ।
ହଁ।
ଆଜି ଆମ୍ବ ଟା ଖାଇନି ବୋଲି ସେଇଥିପାଇଁ ସେ
ଆମ୍ବ ପୁରା ଆମର ପୁରା ଯୋଉ ଆମ୍ବ ଅଛି ନା ପୁରା ଏତେ ଟେଷ୍ଟି କି ଆମ୍ବ ଯେ ତମେ ତ ଦିନକୁ ଦି କେଜି ଆମ୍ବ ଖାଇଦ ତମର ଯୋଉ ଲୋଭ ଶ
ଆ ହାଁ ହାଁ ହାଁ, ଆପଣଙ୍କର ନିଜର ଗଛ ଅଛି ନା?
ହଁ ଆମର ବହୁତୁ ଆମ୍ବଗଛ ଅଛି।
ଆ ବଢିଆ ଆଉ ସେଠି ତ ଆମ୍ବ କିଣିବାକୁ ବି ପଡୁନଥିବ ଆଉ।
ନା ଆମ୍ବ କିଣିଆକୁ ଆମର କେବେ ବି ପଡେନି ଆମ୍ବ ଟା ଆମର ସମସ୍ତେ ଖାଇବେ ପୁରା ବହୁତ ଆମ୍ବ ଆମର ସମସ୍ତ୍ ତେ ପସନ୍ଦ କରନ୍ତି ଆମ୍ବ ଖାଇବାକୁ।
ହଁ ବଢିଆ ଆଉ।
ସେଥିଲାଗି ମୋ ଶଶୁର ଯେତେବେଳେ ଭାବିଚିନ୍ତି ବାର୍ ଯେତେଳେ ଆମର ହଁ ନୂଆ ବାରି ସେପଟରେ କିଣା ହେଇଥିଲା ମୋ ଶଶୁର ଲେ ଆମ୍ବ ହିଁ ଆମ୍ବ ଗଛ ହିଁ ପକେଇଦିଏ ଆଉ କୌଣସି ଗଛ ମାନେ ଯୋଉଟା ପକେଇିଚି କହମ ଆମ୍ବ ଗଛରେ ଦଶ୍ ପ କୋଡିଏଟା ଖଣ୍ଡେ ଆମ୍ବ ଗଛା ପକେଇ ଦେଇିଚି, ଯେ ସମସ୍ତେ
ସେ ଭାବି ଥିବେ କି ଆସିବେ ତ ଆମ ବୋହୂମାନେ ସେମାନେ ଉଁ ଖାଇବେ ଅଁ ହେଁ ହେଁ ହେଁ। ହଁ ନାଇଁ ନାଇଁ ବଢିଆ କରିଚନ୍ତି ଆମ୍ବ ଲଗେଇଚନ୍ତି
ହୁଁ।
ହୁଁ।
ଆଉ କଣ କୁହ, ଆଜି ତ ଖାଲି ଖାଇଚ ଆଉ ଖାଲି
ଆଜି ପୁରା ଖାଇଚି ଆଜି ପୁରା କେଞ୍ଚିବ ଆଜି ପୁରା ରାତି ତ
ଜାଣୁଚ ତମର ସେଇ କେଞ୍ଚା କିଞ୍ଚି ଟା ହଉଚି ଟିକେ କମ ଖାଇବ ନା ଆଉ। ଖାଇସ୍ ରିଲା ପରେ କହିବ ମତେ କେଞ୍ଚିଲା। ତମେ ତ ଲୋଭ ଟା ଅଧିକ ତମର ତମେ ଓଭର ଟା ଖାଇବ। ଖାଇସାରିଲା ପରେ ସେଇଟା ତ କେଞ୍ଚିିଆଟା ବାଧ୍ୟ।
ହଁ ଯେ ସାଙ୍ଗ ମାନଙ୍କ ସହିତ ଖାଇଦେଲି। ତାଙ୍କ ସହିତ ଖାଇଆକୁ ବସିଲି ଜଣା ପଡିଲାନି କେତେ ଖାଇଦେଲି। ହିଁ ହିଁ ହିଁ ହିଁ।
କୋଲଡ୍ କଫିର ଦୋଷ୍ ଶ୍ ଦେବେ, ବାହାର ଲୋକଙ୍କ ସେ ବାହାର ଲୋକଙ୍କର ସେ ଫାଷ୍ ଫୁଡ୍ ଜିନିଷର ସେ ଫଳମୂଳର ଅ ନିନ୍ଦା ହିଁ ଖାଲି ଯୋଉ କୁହନ୍ତିନି କି।
ଏଁ ସେ ସାଙ୍ଗମାନେ ଥିଲେ ସେମାନେ ଖାଇଲେ ଖାଇଲୁ ଆଉ ଖାଇଲୁ ବସି କି ଖାଇଲୁ ଜଣା ପଡିଲାନି ଆମେ କେତେ ଖାଇଲୁ କିନ୍ତୁ ଖାଇ ସାରିଲା ପରେ ଯେତେଳେ ଉଠ୍
ଖାଇଚନ୍ତି ସେଇଟା ଜାଣିଲେ ନା ନାଇଁ?
ନାଇଁ ମୁଁ ହାଇଷ୍ଟ ଖାଇନି ମୋର ଆଉ ଗୋଟେ ସାଙ୍ଗଟେ ଅଛି। ପୁରା ପୁରା ପୁରା ମୋଟିଟା। ସିଏ ଆମ୍ ସିଏ ଆମ ଆଗରେ ସବୁବେଳେ କୁହେ ମୁଁ ଖାଏନି ବା ଅଧିକା। ମୁଁ ଜମା ଅଧିଆ ଖାଏନି ମୁଁ କହି ସେମିତି ଫୁଲି ଯାଉଚି ଆଜି ତା ଖା ଖାଇଆ ଟା ଆମେ ଦେଖିଲୁ।
ଅ ହଁ ଟିକେ ମୁଁ କାମ ଟିକେ ଖାଲି ମୋ ଝିଅ ଉଠ୍ ଉଠୁଚି ମୁଁ ଟିକେ କଲ୍ କରୁଚି ପାଞ୍ଚ ମିନିଟ୍ ଛାଡିକିରି ଟିକେ ପୁଣି ଆମର ଏ କଥ--୍ କଥା ଉପରେ ପୁଣି ଆଲୋଚନା କରିଆ ହସିଆ ପୁଣି ଆଉ କଣ?
ହଁ।